ହ୍ୟାଲୋ।
କଣ କରୁଥିଲୁ?
ଏଇଠି ବସିଥିଲି ଆଉ।
ଆଉ ଖାଇବା ପିଇବା ସଇିଲାଣି?
ହଁ ଖାଇବା ପିଇବା କେତେବେଳୁ ସରିଲାଣି।
ହଁ କଣ ସବୁ ଖାଇଲ?
ଉଁ ଏଇ ରୁଟି ଏନ୍। ଡାଲମା ଭଜା। ଆଉ କ୍ଷୀର ଏଇଆ ତ ଆଉ।
ଓହୋ ଏତେ ଜିନିଷ ଖାଉଛ ରାତିରେ?
ହଁ।
ଆମର ପଖାଳକୁୁ ଭଜା ଆଳୁ ଚଟଣି ଆଉ। ଗରିବ ଖାଦ୍ୟ।
ପଖାଳ ଭଜା, ଆଉ ପିଲାମାନେ କଣ ଖାଇଲେ ବା?
ହୁଁ ଓଡିଶାର ବଡ ଖାଦ୍ୟ ନା।
ହଁ ହଁ ସେଇୟା ନୁହେଁ ଆଉ କଣ। ଆଉ ମୁଁ କଇଲି ପିଲାମାନେ ବି ପଖାଳ ଭଜା ଖାଇଲେ?
ନାଇଁ ଏ ବଡ ଝିଅ। ବାବୁନୁ ସେମାନେ ସବୁ ଖାଇଲେ କ୍ଷୀର ରୁଟି ଭଜା। ସାନର ତ ପେଟ ହଁ ସାନର ତ ପେଟରେ କିଛି ଧରୁନି ନା। ସିଏ ଯୋଉ ଯୋଉ ଖାଉଛି ପଖଳା ଖାଇଲା ତାକୁ ଜରୁଆ ହେ ସିଏ ତାର ପଖାଳ ଖାଉଚି ଆଉ ସେଇ ଯୋଗୁ ତା ମୁହଁରୁ ଚିକ୍ ଗ୍ଲେଜ୍ ବାହାରୁଥିଲା ମାନେ ମୁହଁ ଟା ପୁରା ତାର ଆଗରୁ ଚିକିଣିଆ ଦେଖା ଯାଏ।
ହଁ ହଁ।
ଗଲାଣି ପିରିଅଡ ହେଲାଣି ନାଇ ଖାଇବା ପିଇବା ନ। କରିବ କଣ କରିବ କହୁନ?
ହଁ ତୁ ଯୋଉ ବଦ୍ରିନାଥ ଯାଇଥିଲୁ ସେତେବେଳେ। ଯୋଉ ଗୋଟେ ହାତରେ ଆଣିଥିଲୁ ବ୍ରେସ୍ ଲେଟ୍ ଭଳିଆ ପିନ୍ଧିବାକୁ ବଢିଆ ଲାଗୁଥିଲା ନାଇଁ। ସେଇଟା ସେଇପଟେ ମିଳେ ନା ସବୁ ପଟେ ମିଳୁଛି ବା?
ସେଇପଟେ କଣ ମିଳେ ଏପଟେ ବି ମିଳୁଛି ସବୁଆଡେ ମାନେ ବଦ୍ରନାଥଙ୍କ ନହେଲେବି ଆମ ଜଗନ୍ନାଥଙ୍କର ମିଳିବ। ହେଁ।
ନାଇଁ ନାଇଁ ଯୋଉ ଆଣିଥିଲୁ ଗୋଟେ ବଢିଆ ମାନେ ଚକ୍ର ଭଳିଆ ବ୍ରେସଲେଟ ଟା ହେଇଥିବ ବଢିଆ ଲାଗୁ
ଓ ହୋ ଏଇ ଯୋଉ ଆମର ଯୋଉ ସାତଟା ଚକ୍ର ଯୋଉ ଆମ ଦେହେରେ।
ହଁ ହଁ ହଁ ହଁ ହଁ ହଁ ହଁ। ଆଉ ରୁଦ୍ରାକ୍ଷ, ସେଠି ପା କୁଆଡେ ରୁଦ୍ରାକ୍ଷ ମିଳେ ପୁରା ଭଲ।
ହଁଁ ସବୁ ହଁ ସବୁ ପ୍ରକାର ସେପଟୁ ତ ଆସେ ମୀ ମିଳୁଛି ଆଉ ଏଠୁ କିସ ଏ ମାନେ। ହୁଏ ଆଉ, ହଁ।
ହଁ ଭଲ ଜାଗା ଟା ନାଇଁ କି?
ଆଉ ତମର ସବୁ କଣ ଖାଇବା ସଇଲା ପରେ ଏଇନା କଣ କରିବ?
ହଁ ତ ଏଇକିନା ଟିକେନାକୁ ବସିକି ଟିକେ। ଅଁ ଠାକୁରଙ୍କୁ ଟିକେ ମୁଣ୍ଡିଆ ମାରିକି ଟିକେ ଶୋଇବା କଥା ଆଉ। ନାଇଁ ମୁଁ ସେଇଆ କହୁ। ମୁଁ କଇଲି ଆଜି ବଦ୍ରିନାଥଙ୍କର ମନ ପଡିଲା ତ ମୁଁ କଇଲି ଯାଇ ଥିଲା ତ ବଢିଆ ବଢିଆ ଜାଗା ସେଠି ଅଛି।
ମନେ ପଡିଲା ମୁଁ ଆଜି ଠା ଠାକୁର ଘରେ ସକାଳେ ମୁଣ୍ଡିଆ ମାରି କହୁଥାଏ। ଏ ତାଙ୍କୁ କହନ୍ତି ନା ଯୋଉ ବଦ୍ରି ନାରାୟଣ ବେଲି। ଏ ବଦ୍ରି ନାରାୟଣ କେମିତି ଟିକେ କେତେବେଳେ ଟିକେ ସୁଯୋଗ ଦି ଦିଅ ସେ ବାବା ଅପାଙ୍କୁ ନେଇକି ଟିକେ ଯାଆନ୍ତି ମୁ ଟିକେ ସେଟା ଯେମିତି କୁହନ୍ତି ଜନ୍ନତ ଭ ଭଳିଆ ଲାଗିବ ପୁରା ମାନେ ପୁରା ସ୍ୱର୍ଗ ମାନେ ସୋର୍ଗ ତ ଆଉ।
ହଁ ବା ମୁଁ ସେଇଥିପାଇଁ ତ ପଚାରିଲି ମୁଁ କହିଲି ସେ ଯୋଉ ଜାଗା ଟା ଯାଇଥିଲ କେମିତି ଯୋଉ ମନ ଅଛି ନା ନାଇଁ ଯୋଉ ତମେ ଯୋଉ ହରିଦ୍ୱାର ଯାଇଥିଲ ନା ହରି
ହଁ ଆରେ ଏଇଠୁ ଆମେ ବା ଆମେ କଣ କି ଜଟଣୀରୁୁ ଏଇ ଖୋର୍ଦ୍ଧା ଷ୍ଟେସନରୁୁ ପଳେଇଲୁ। ଯାଇକି ହରିଦ୍ୱାର ରେ ଓହ୍ଲେଇଲୁ। ହରିଦ୍ୱାର ଷ୍ଟେସନ ଟା କଣ କଲୁ ପୁରା ମାନେ ପାଖରେ କିନା ଷ୍ଟେସନ୍ ପାଖରେ କିନା ନେଲୁ ଘ ଯୋଉ ରହିବା ପାଇଁ। ହୋଟେଲ ନେଲୁ ସେଠି ନେଲୁ ଏମିତି ଜାଗା ଟା ବି ବଢିଆ ଲାଗିବ ହରିଦ୍ୱାର ଯୋଉଠି ରହୁଥିଲୁ।
ହଁ ହଁ।
ଖାଇବା ପିଇବା ସବୁ ପାଖରେ ପୁରା କମ ପଇସା ଭିତରେ। ହେଠୁ ଆଉ ଖାଇ ଖିଆଟା ପି ସେପଟେ ବଢିଆ ସବୁ। ଆଁ ରାଜମା ଅରୁଆ ଭାତ ବଢିଆ ବଢିଆ ଜିନିଷ ସବୁ। ଆଣିକି ରାତିରେ କେବେ କେବେ ଖାଏ। ଖାଇକି ଇଏ ଯାଇକି ବୁଝି କି ଆସିଲେ ଯେ ବସ୍ ସେଠୁ ଭୋର୍ ରୁ ବାହାରିନି।
ହଁ ବସ ରେ ଗଲ ନାଇଁ କି। ହଁ ମୋର ତ ଏ ବସରେ ବାନ୍ତି। ।
ବାନ୍ତି ଲାଗିବନି ବା। ମାନେ ସେ ଇଏ ଅନୁସାରେ ସେ ଜାଗା ଅନୁସାରେ ଶୀତଟା ଥିବ ନା। ଆ ଚାରିଆଡେ । ଷଣ ନାହିଁ ଜମା। ହେଲା ମାନେ ଏପଟେ କଣ ଦିଲ୍ଲୀ ଫିଲି ରେ ବହୁତ ଦୂଷିତ ଚାରିଆଡ। ସିଆଡେ ବି ପୁରା ମାନେ ପ୍ରଦୂଷଣ ଟା ଯେମିତି ନାହିଁ। ତମକୁ କିଛି
ଓ ହୋ ହଁ ହଁ।
ସେଠି ଯେତେବେଳେ ମାନେ ବସ ରେ ଗଲେ କ କହିଲେ ବସ ରେ ଗଲେ ଟିକେ ଖୋଲା ମେଲା ଲାଗେ। ହଁ ସେ ଯୋଉ । ହୁଁ ତ ନାଇଁ ସେ ଏମିତି ବୁଲେଇ ବୁଲେଇ ନଉଥାଏ ଯେ ତମ ଡର ଲାଗିବ ।
ସେ କଣ ପାହାଡ ଉପରେ ନା ନାହିଁ ତଳେ ସମାନିଆ ଜାଗାରେ?
ପାହାଡ ଉପରେ ସେମାନେ କହନ୍ତି ବା ପଞ୍ଚୁ ପାଣ୍ଡବ ନେଇକି ସେଆଡେ ରଖି ସ୍ଥାପନ କରିଥିଲେ। ନାରଦ ସେଠି ପୂଜା କରନ୍ତି ତାଙ୍କୁ। ହୁଁ କାରଣ ଯୋଉ ଛଅ ମାସ ବନ୍ଦ ରୁହେ ତାଙ୍କର ଦ୍ଵାର କିଏ ପୂଜା କରିବ, ସେଇ ନାରଦ ପୂଜା କରନ୍ତି। ମାନେ କହନ୍ତି ଯେ ଯୋଉ ବେଲପତ୍ର ସେଠି ଚଢାନ୍ତି ତମେ ଠିକ ଖୋଲିଲା ବେଳ ଦ୍ଵାରା ସେମିତି ସତେଜ ବେଲପତ୍ର ସେଠି ଥବ। ଆଉ ଯୋଉ ଦୀପ ଜାଳି ସେ ବନ୍ଦ କରିକି ଆସିିଥିବ। ଗଲାବେକୁ ସେ ଦୀପ ବି ସେମିତି ଜଳୁଥିବ। ମାନେ ଯେମତି ଲାଗିବ ଯେ ଏଇ ଛଅ ମାସ ତଳେ କିଏ ଯେମିତି ପୂଜା କରିଛନ୍ତି।
ହଁ ନାରଦ ପୂଜା କରନ୍ତି ମୁଁ ଜାଣିନଥିଲି।
ପୁରା ପ୍ରତ୍ୟକ୍ଷ ଠାକୁର। ମାନେ ତମକୁ କହିଲି ମାନେ ଯଦି ଯିଏ ଜିବ ଥରେ ସେ କହିବ ମୁଁ ଦୁନିଆର ଯୋଉ ମାନେ ସ୍ଵର୍ଗ କହିଲେ ବି ଜାଗା ଚଳିବ। ତାପରେ ଆମେ ଯାଇକି ରହିଥିଲୁ ପୁରା ବଦ୍ରି ନାରାୟଣଙ୍କ ପାଖରେ। ଆଁ ସେଠି କଣ କି ଅଳକାନନ୍ଦ ଯୋଉ ଆମର ଗଙ୍ଗାନଦୀ ଅଳକାନନ୍ଦ ସେଠି କହୁନାହାନ୍ତି।
ହଁ ହଁ ସେ ତ ତାଙ୍କର ନାଁ ଯୁଆଡେ ଯୁଆଡେ ଯାଇଛନ୍ତି ତାଙ୍କ ନାଁ ଅନେକ।
ହୁଁ ଏପଟେ ଭାରି ଜୋରେ ଥଣ୍ଡା ହଉଥିବ ସେଇଠି କିନ୍ତୁ ପାଣି ଟା ଗଙ୍ଗା ପାଣି ଟା ପୁରା ଗରମ ପାଣି। ମାନେ ଲୋକ ସେଠି କାଇଁ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
ଲୋକ ଯାଇକି ଯୋଉ ଯିଏ ତାଙ୍କର ମରିଯାଇଥିବେ ସବୁ ତାଙ୍କ ପାଇଁ କି ସେଠି ଇଏ ଦିଅନ୍ତି କଣ ପିଣ୍ଡ ଦାନ ହଁ ପିଣ୍ଡ ଦାନ କରନ୍ତି। ଆ ସେ ନ ସେଇଠି ତମେ ଗାଧୋଇ ପାରିବ ସେଇଠୁ ବି ଗରମ ପାଣି ଆମକୁ ଆଣିକି ହୋଟେଲ ରେ ସବୁ ଦିଅନ୍ତୁ। ଲୋକ ବିକିରି ଏମିତି କରନ୍ତି। କେ ନବ ଗରମ ପାଣି ଗରମ ପାଣି ଏମିତି କହି ଡାକି ।
ମାନେ ସେପଟେ ବହୁତ ଥଣ୍ଡା ଟା ପଡି
ହଁ ବହୁତ ଥଣ୍ଡା ବିଲି ସେପଟେ ଖାଲି ଗରମ ଜିନିଷ ତମେ ଖାଇବ। ଗରମ ସ୍ୱେଟର ପିନ୍ଧିବ, ଗରମ ଖାଇବ, ମାନେ ତମକୁ ବଢିଆ ଲାଗିବ। ଆଉ ଗୋଟେ ଗୋଟେ ଜାଗାରେ ଏମିତି ବରଫ ହେଇଥିବ ତା ଭିତରେ ତମେ ଚାଲିକି ଯିବ, ମାନେ ତା ଭିତରୁ ଖାଲି ବରଫ ଫରୁ ପାଣି ଗଳୁଥବ, ଛୁଇଁବ। ଆଉ ତାପରେ ସରସ୍ଵତୀ ତ ଆମର ସରସ୍ଵତୀ ନଦୀ ତମ ଆମେ ତ୍ରିବେଣୀ ସଙ୍ଗମ ସଙ୍ଗମରେ କଣ ଗଙ୍ଗା, ଯମୁନା, ସରସ୍ଵତୀ ଯେ ସରସ୍ଵତୀ ଯେମତି ସେଠି ଦେଖାଯାଆନ୍ତିନି। ତ୍ରିବେଣୀ ସଙ୍ଗମରେ ପ୍ରୟାଗରାଜସେଠି, ସେଠି କିନ୍ତୁ ସରସ୍ଵତୀ ଯୋଉ ଉତ୍ପତ୍ତି ହେଇଛି, ସରସ୍ଵତୀ ଯୋଉଠୁ ବାହାରିଛନ୍ତି ସେଇଠି ପ୍ରାୟ ମାନେ ସେଇ ଜାଗାରେ ଅଛନ୍ତି ପୁରା ସରସ୍ଵତୀଙ୍କି ପୁରା ଦେଖିବା ତମେ। ଲୋକ ସେଇ ଯୋଉ କଣ କରନ୍ତି ସରସ୍ୱତୀଙ୍କ ପାଣି ସବୁ ଆଣନ୍ତି, କେତେ ଜଣ ଯାଇ ସିଟି ଗାଧାନ୍ତି ସରସ୍ଵତୀଙ୍କ ପାଖରେ ହୁଁ ହୁଁ ହୁଁ। ଲାଷ୍ଟ ଯୋଉ ଇଏ ଗାଁ ସେଠି ଅଛି ମାନେ ସବୁଠୁ ସବଠୁ ଲାଷ୍ଟ ଗାଁ, ମାଣା ଗାଁ ଯୋଉ କହନ୍ତି ସେଇଠି ଅଛି। ସେସବୁ ହଁ ସେଠି ସ୍ତ୍ରୀ ଲୋକଗୁଡ଼ା ସବୁ ଅଛନ୍ତି ମାନେ ବଢିଆ ଖାଲି ବୁଣୁଥିବେ ଯୋଉ କଣ କହିଲୁ? ଯୋଉ ଶୀତ ଦିନକୁ ଯେମିତି ସୁଇଟର
ସ୍ଵେଟର ଗୁଡା। ଆଉ ଯୋଉ ସ୍ଵେଟର ଗୁଡା ସେଇପଟୁ ଆଣିଥିଲୁ ହାରି ମାଣା ଗାଁରୁ।
ହଁ ସେଇଠି ସବୁ ସୁଇଟର, ସାଲେ ମାନେ ସବୁ ସେମାନେ ତାଙ୍କ ମାନେ
ସେପଟେ କଣ ଅଧିକ ଶସ୍ତାରେ ଦିଅନ୍ତି ନା ନାଇଁ? ସେଇଠି ନିଜେ ବୁଣନ୍ତି ବିଲି ଶସ୍ତାରେ ଦିଅନ୍ତି ନା ମହରଗ।
ହଁ ମାନେ କହନ୍ତି ବା ସେଠି ମାନେ ସଚ୍ଚୋଟ ସତ୍ୟ ଯୁଗର ଠାକୁର ନା?
ହଁ ହଁ।
ଲୋକ ସବୁ ଚଳନ୍ତି। ଆଉ ତାପରେ ଉମ୍ ଖାଇବା ପିଇବାକୁ ବି ସବୁ ଗରମ ଗରମ ଜିନିଷ ଦେବେ, ଆଉ ସମସ୍ତଙ୍କ ମ ଭାରି ଖୁସି ମନ। ମୁହଁକୁ ଦେଖିବ ମାନେ ତମର ହସୁ, ମାନେ ପୁରା ଖୁସିରେ ମିଶିଯିବେ ସେମାନେ। ସେ ମାନେ ବଢିଆ ଲୋକ ସେପଟେ
ଆଚ୍ଛା ଆଚ୍ଛା।
ସେ ମାଣା ଗାଁ ମୁଁ ଯାଇ ଯୋଉ ଲାଷ୍ଟେ ମାନେ ଚାହା ଯୋଉ ବିକ୍ରି ହୁଏ, ଯୋଉ ଲଠି ନରେନ୍ଦ୍ର ମୋଦି ଯାଇଥିଲା ଚାହା ପିଇଥିଲା ହଁ ସେଇ ଜାଗାକୁ ଯାଇ ଯୋଉ, ତାପରେ ବେଦ ବ୍ୟାସ ଲେଖିଥିଲେ ଆମର କିଏ ବ୍ୟାସ ଦେବ ଯୋଉ
ହଁ ହଁ।
ଥିବ ତାଙ୍କ ତା ମାନେ କି ସେଇଠି ମାନେ ଯେତେ ତ ମାନେ ଯେତେ ତ ଯୋଉ ଋଷି, ମୁନି ଯେତେ ସବୁ ରହିଲେ ସବୁ ସେଇଆଡେ ଆଉ।
ପଟକୁ ବୋଧେ କେହି ଆସିନାହାଁନ୍ତି ଆଉ, ସବୁ ସେଇପଟେ ରହିିଯାଇଛନ୍ତି।
ଓଡିଶାକୁ ତ ଆମର ମେନ୍ ଜଗନ୍ନାଥ ଆଇଛନ୍ତି ଆଉ କିଏ ଆସିଆ ଦରକାର।
ନାଇଁ ମୁନି ଋଷି ଯେ ଯୋଉ ସବୁ କୈଳାସ ପର୍ବତରେ ସବୁ ତପସ୍ୟା
ପଞ୍ଚସଖା ତ ଆମର ଏଇଠି ନା ଯେନ୍ତି କହନ୍ତିନି ଆମେ ସତ୍ୟ ଯୁଗ କଥା କହିଆ, ଦେଖିଆ କାରଣ ଦେଖିଛେ ନା। ଆଖିରେ ଯୋଉ ଯୁଗ ଦେଖୁଛେ ସେଇଟା ଶ୍ରେଷ୍ଠ ନା ଆଉ। ଆମ ଜଗନ୍ନାଥ
ହଁ ସେଇଟା ତ ନାଇଁ ଯେତେ ଯେମତି କଣ ଯେତେ ଯାଅ ବୃନ୍ଦାବନ ଯୋଉଠି ଯାଇଁ ଜଗନ୍ନାଥଙ୍କୁ ଦର୍ଶନ କରିଦେଲେ ଆମର ସବୁ ହେଲା। କିନ୍ତୁ ଯୋଉ ଜାଗାଟା ଦେଖିଥିଲୁ ଠାକୁରଙ୍କର ମେନ ବଦ୍ରି ନାରାୟଣ ତାଙ୍କୁ ଦର୍ଶନ କରିଥିଲୁ ପୁଣି ଯୋଉ
ଦେଖ ଜଗନ୍ନାଥଙ୍କର ଯଦି ଥିବ ତାଙ୍କ ମୂଳତା ତମେ ଦେଖିପାରିବ। ନାଁ। ଆରମ୍ଭ ଟା ଯଦି ଦେଖିବ ସେ ଜଗନ୍ନାଥଙ୍କର ଯଦି ତମ ଉପରେ କୃପା ହବ। ଯିବା ଆଉ ମିଶିକି କେତେବେଳେ ଦେଖିକି ଆସିବା ଆଉ। ଗଲେ ତୁ କହିବୁନି ମୁଁ କହିଲି। କଳି ଯୁଗଟା ଶେଷ ଜଗନ୍ନାଥ ହଉଛନ୍ତି ଶେଷ ରୂପ କହିଲେ ଚଳେ। ଯଦି ସେଇ କୃପା କରିବେ ତାଙ୍କ ଆରମ୍ଭ ରୂପ ତମେ ଦେଖିପାରିବ ଯୋଉଟା କି ଆମେ କଣ ସତ୍ୟ ଯୁଗ। ଇଏ ସତ୍ୟ ଯୁଗର ଠାକୁର ନାଉ। ଦିନାରାୟଣ ତାଙ୍କୁ ଦେଖିପାରିବ ଆଉ ଆଉ। ଭଲ ଲାଗେ କେ କେ କେଦାରନାଥ ବି ଅଛନ୍ତି ଆମେ କିନ୍ତୁ କେଦାରନାଥ ଯାଇପାଇଲୁନି କେଦାରନାଥ କହୁଛନ୍ତି। ତଳୁ ଚଢିବାକୁୁ ଭାରି କଷ୍ଟ। ଭାତ ସାରା
ଚଢିକି ଯୋଉ ଘୋଡା ଫୋଡାରେ ଘୋଡାରେ ଯାଉଛନ୍ତି ଆଉ।
ଲୋକ ଏବେ ସମସ୍ତେ ପଳଉଛନ୍ତି। ପରିବାର ନେଇକି ଯାଇଛନ୍ତି ନା।
ହଁ ବୟସ୍କ ଲୋକ କଣ ଯାଇପାରିବେ କି ଚାଲିକି। ତମକୁ ଚାଲିକି ଯିବାକୁ ଟାଇମ ଲାଗିବ କେତେ ଦିନ।
ହଁ ସେଠି ଇଏ ହେଇଯାଇଛି ବୟସ୍କ ଲୋକ ଯିବା ପାଇଁ ଆମର ଯୋଉ କଣ କେମିତି। ଡ ହେଇଯାଇଛି ଯଉ ହେଲିକପ୍ଟର ରେ ଯିବେ।
ହଁ ହଁ।
ଇଏ କମ କମ ବର୍ଷା ହେଲେ ସୁ ଚାଲିକି ପଳେଇବି ଆଉ। କେଦାରନାଥେ ସେ ଯମୁନୋତ୍ରୀ ଗଙ୍ଗୋତ୍ରୀ ଚାରଧାମ ତାଙ୍କର ସେଠିକି କହନ୍ତି ଆଉ।
ହଁ ହଁ ହଁ ହଁ।
ଆମେ ଯେମିତି କହୁଛେ ଆମର ମାନେ ସମସ୍ତଙ୍କର ଚାରିଧାମ ଇଏ ତାଙ୍କର ଯଠି କହିଛନ୍ତି ଗଙ୍ଗୋତ୍ରୀ ଜନ୍ ନେତ୍ରୀ କେଦାରନାଥ ବଡ୍ରି
ଓହୋ ସେଇ ଚାରି ଦାମ ତାଙ୍କର ସେପଟେ ଆଉ। କିନ୍ତୁ ସବୁ ଯୁଆଡେ ଯିବ ଧରିଦରାଙ୍କଠୁ ହିଁ ଯିବ।
ହଉ ହଉ ମୁଁ ରଖୁଛି ଆଉ କେତେବେଳେ କରିବି ଏଁ।
ହଁ ହଉ।